ହାଲୋ ହୁଁ ମତ୍ ତ କାଇଁ କହିଲନି।
କଣ?
କରିବ ବୋଲି।
କହିଲେ ଅନଲାଇନ ଥିବ କରିଦେବି ଆଉ।
ହୁଁ।
ଫୁଣି ହ୍ୱାଟସପକୁ ଯା ଫୁଣି ମେସେଜ କରି ଫୁଣି
କିଏ ଏତେ ହାର୍ଡ ୱାର୍କ କରଚି ନା।
ହୁଁ ବେଶୀ ପରିଶ୍ରମ ଭଲ ନୁହେଁ। ବନେଇ ଆଇଚି ଆସିନି।
ଉଁ ନା। ସେଦିନ ମୋ ମାଆଙ୍କ ସହ କଥା ହୋଉଥିଲି ଛି କଣ? ସେଦିନ ମୋ ମାଆଙ୍କ ସହିତ କଥା ହୋଉଥିଲି ପୋଡ ପିଠା କୋହୁନ ହୋଉ କୁହ କୁହ କମ୍ପ୍ଲିଟ୍ କର ସେଣ୍ଟେନସ୍।
ଛି ନୁହଁ ମୁଁ କହିଥାନ୍ତି ଯେ ଚିକେନଟା ଯୋଉ ରାନ୍ଧିଛ ତମେ ରାନ୍ଧୁଚ ସେଇଟା କେମିତି ବନଉଚ ସେ ସେଇଟା ପଚାରିଥା ମୁଁ ସେଇଥିପାଇଁ ଫାଷ୍ଟରୁ ଛି କହିକି ରହିଗଲି।
ଆଛା ଆଛା। ପୋଡପିଠା କେମତି ହୁଏ ତମେ କୁହ ତ ନା ତମେ କୁହ।
ମୁଁ କଣ ଜାଣିଚି ନା କଣ। ମୁଁ ଯେତିକି ଜାଣିଚି କଣ କହିଲ କଖାରୁକୁ ଜନ୍ତିକି
କଖାରୁ?
ହଁ ତମେ କୋଉ ପୋଡ଼ ପିଠା କରିଛ ଛେନାପୋଡ଼?
ମୁଁ ତ ଭାବୁଚି ପୋଡପିଠା ଯୋଉ ହୁଏ ଯୋଉ ରଜରେ।
ଛେନା ପୋଡ଼ ନା କୋଉ ପୋଡ଼?
ନା ଯୋଉଟା ଚାଉଳରେ ଚୁନାରେ ଯୋଉଟା ହୁଏ।
ହେଟା ତ ଅଲଗା ସେଟା ତ ବିରହି ପୋଡ଼ ଯୋଉଟା କୋହୁଚ। ସେଟା ଗୋଟେ ପୋଡ଼ ଅଛି ଆଉ ଗୋଟେ ଅଛି ଆମର କଖାରୁରେ ଗୋଟେ ଅଛି ପୋଡ ସେଇଟା ହୋଉଚି ମେନ୍ ପୋଡ଼। କଖାରୁ ଯୋଉଟା ଜନ୍ତା ଜନ୍ତି କରିକି କରା ହବ। ଏଟା ପଚାରିବ ଆଣ୍ଟିଙ୍କୁ। ସିଏ ଆଣ୍ଟି ସେଟା ଗୋଟେ ଆଉ ଗୋଟେ ହୋଉଚି ଛେନା ପୋଡ ତିନି ପ୍ରକାର ପୋଡ଼।
ଛେନା ପୋଡ ତ ସେଟା ମିଠାରେ ଯାଉଚି।
ହଁ ଆଉ ପୋଡ଼ ହଁ ପୋଡ଼ ପି ପିଠା ଯୋଉଟା ହୋଉଚି ସେଇଟା ହୋଉଚି ଆମର କଖାରୁୁରେ।
ହୁଁ ହୁଁ ନା ମୁଁ ଏଟା ନୂଆ ଶୁଣଛି।
ଖାଇନ ତାହେଲେ କେବେ ଆଉ।
ନା। ତମ ପଟେ ଚକୁଳିକୁ କଣ କୁହନ୍ତି?
ଆରିସା।
ନା ସେଟା ତ ଅଲଗା।
ହିଁ ହିଁ ଆଉ ଚକୁଳିକି ତ ଚକୁଳିିକି କହିବେ ନା ଆଉ କଣ
ହୁଁ ହୁଁ ହୁଁ ଓହୋ ଉ ହୁଁ।
ଚକୁଳିରେ କେତେଟା
ହୋଉ ପ୍ଲିଜ୍ ହୁଁ। ହୁଁ ହୁଁ ତମେ ରଜକୁୁଇନରେ ଜଜ୍ ହବାକୁ ଇଚ୍ଛା କି?
ଆ ନାଇ ସେ ପଚାରିଥିଲେ ଯେ ସାଙ୍ଗମାନେ।
ହୁଁ ମୁଁ ଜାଣିନି।
ମତେ ବସେଇ ଥିଲେ ହେଲେ ମୁଁ
ତମକୁ କୋଉଁ ପିଠା ପସନ୍ଦ ଖାଇବା?
ମତେ ଗରମ ଗରମ ଆଳୁଚପ।
ଆଁ ମୁଁ ପିଠା ପଚାରିଲି।
ମୁଁ ପିଠା ଖାଉନି ଆଇ ଡୋଣ୍ଟ ଲାଇକ ପିଠା।
ଓହୋ ଥାଉ ଥାଉ ଇଂରାଜୀ ଇଂରାଜୀ ବ୍ୟବହାର କର କରନି।
ଯୋଉଁ ଆମର ହୁଁ ଖାଇଚ ମସଲା ବରା।
ମସଲା ବରା ନା ଆମ ଏପଟେ ସେତି ମିଳେଣି।
କିନ୍ତୁ ମୁଁ ରିଲସ ରେ ଦେଖିଚି।
ହୁଁ ବରା ଭିତରେ ମସଲା ଦିଆ ହେଇଥିବ। ଆମ ଘରେ ବରା ହବ ମନେ ମସଲା ବରା ହବ ମୋ ପାଇଁ ନହନେ ବରା ହବନି ବନ୍ଦ।
ତମେ ବହୁ ଷ୍ଟାଇଲ।
ଆରେ ସେଇଟା ବଢିଆ ଲାଗେ ଖାଇବାକୁ ସାଧା ବରା ଅପେକ୍ଷା। ସାଧାବରା ତରକାରୀ ମଜା ନଥିବ ମସଲା ବରା ଖାଇଦବ ମାନେ ସସ ରେ ଆଁ
ତମେ ଗୋଟେ କାମ କର ତମେ ଫୁଡ ବ୍ଲଗର ହଉନ।
ସେଇଟା ହେଇପାରୁନି ପା।
ହେଇ ପାରିବ ଲାଜ ତମକୁ ବହୁତ ଲାଜ ଲାଗୁଚି ତମେ କଣ କି। ନୂଆ ବୋହୁ ତୁମକୁ ଲାଜ ଲାଗୁଚି।
ନୂଆବୋହୂ ନୂଆବୋହୂ
ଆଁ।
କ୍ୟାମେରା ଆଗରେ ହଲ ହଲ ହେବ କହୁନ।
ଶୁଭା ଯାଉନି।
କ୍ୟାମେରା ଆଗରେ କିଏ ଏତେ ହଲ ହଲ ହବ କୋହୁନ। ବେଶୀ ଅଲାଜୁକ ହବା କୁ ପଡିବ ଯୋଉଁ ଫୁଡ ବ୍ଲଗର। ଏଇଟା କଲି ହେଇଟା କଲି ହେରା ଦେଖିବା ମତେ ଦରକାର ନାଇଁ ଦୁଷ୍ଟିିଆ କରିଦୋଉଚନ୍ତି ମତେ। ଏଇ ଦୃଷ୍ଟିଆ କରିକି ମତେ ଆଜି ଏଇ ଅବସ୍ଥା ମୋର।
ହଁ କି?
ହୁଁ।
ହଉ।
ସେଥିପାଇଁ ମୁଁ ଷ୍ଟୋରୀ କରିବାକୁ ଦୋଉନି ଏ ଆଗରୁ ଦଉଥିଲି।
ଉଁ ହୁଁ। ଓ ପିଠା କଥାରୁ କେତେ ଆଡେକି କଥା ଗଲା।
ହଁ ମାନେ ପଇଲା ଏବେ କୁହ ଚିକେନ ଟା କେମତି କରୁଚ? ଆମେ ବି ଟିକେ ଶିଖିବୁନା ଚିକେନ ଟା କେମତି କରୁ
ହ ହଉ ଚିକେନ ଫାଷ୍ଟ ଧୋଇଦବା। ତାପରେ ତାପରେ ଲୁଣ ହଳଦୀ ପକେଇକି ତାକୁ ରଖିଦବା
ଆଜ୍ଞା।
ତାପରେ ତେଲ ପକେଇବା କଢେଇ ରେ। ହଁ ଆଉ କଣ ଲେମ୍ବୁ।
ଦେନ।
ଆଉ ଦହି ବି ଯଦି ଯାହାର ମାନେ ସେଟା ଅପସନ ରେ ଅଛି ଦହି।
ହଁ ଦେନ୍।
ହୁଁ ତ ତେଲ ପକେଇବା ତେଲ ପକେଇ ସାରିଲା ପରେ ତେଲ ପରେ ପିଆଜ ପିଆଜ ପକେଇଦବା।
ଆଜ୍ଞା
ତାପରେ ମସଲା ତାପରେ ମସଲା ପଡିବ ଅଦା ରସୁଣ ଆଉ ଲଙ୍କା ଆଉ ଆଉ କଣ ପଡେ?
ପିଆ ଅଦା ରସୁଣ ଏତିକି ତ ପଡେ ଆଉ କଣ ପଡିବ?
ଏତିକି ନା
ହୁଁ
ଆଉ କଣ ଟେ ପଡେ କିନ୍ତୁ। ହଉ ଛାଡ ଏଇଟା ଗ୍ରାଇଡିଙ୍ଗ ହବ। ଏଇଟା ପଡିବ ଆଉ ତାପରେ ମସଲା କଷିବ। ମସଲା ପରେ ଉଁ ହେଇଯିବ ମସଲା।
ହୁଁ
ହେଇଗଲା ପରେ ଏ ତାପରେ ଟିକେ ପାଣି ଦିଆହବ ମସଲା ଯୋଷ୍ଟ୍ ଟିକେ ତାପରେ ସେଟାକୁ ଆଉଥରେ କଷା ହବ ତାପରେ ହେଇଗଲା ପରେ ଚିକେନ ଟା ପଡିବ।
ହୁଁ
ତାପରେ ଏମିତି ଖଡିକା ମାରା ହବ ତାପରେ ହେଇଯିବ ଆଉ ଢଙ୍କି ଢାଙ୍କି ତାକୁ ଖୋଲି ଖାଲିକି ମଝିରେ ମଝିରେ ତାକୁ ଟିକେ ଦେଖିଦେଇକି ହାଲୋ ହାଏ କହିଦେଇକି ପୁଣି ତାକୁ ଘୋଡେଇ ଦେଇକି ଫୁଣି ଟିକେ ଖୋଲିଦବ ହେଇଗଲା ଚିକେନ୍।
ଟମାଟୋ ପକେଇିବନି ଆଳୁ ପକେଇବନି
ହଁ ହଁ ସେଟା ଅଛି ତା ଭିତରେ କହିତେ ଭୁଲି ସେଇ ତାରି ଭିତରେ
ଓହୋ ଏ ଘାଣ୍ଟ ସଇଲାଣି
ହୁଁ କାହିଁକି ଘାଣ୍ଟ କାହିଁକି
ତହେନେ ମୁଁ କହିଲି ପଡିକି ଘାଣ୍ଟା ସରିଲାଣି ତରକାରିରେ ଏବେ କୁହା ହେଇନି ସେଇଟା ଆଉ
ଏ ସବୁ କଥା କହି ହୁଏନି
ଓହୋ ଏଇ ଗୋଟେ ଏଇ ଏଇ ଗୋଟେ ପକାର ଏ ଗୋଟେ ପ୍ରକାର ଯାନିଛ ନା ଆଉ କି ଜାଣିଛ
ନାଇଁ ଗୋଟେ ପ୍ରକାର ଜାଣିଚି। ଆଉ ଗୋଟେ ପ୍ରକାର ଜାଣିଛିୁ ହେନ୍ କେବେ କରିନି
ମୁଁ ଜାଣିଚି କେତ ପ୍ରକାର ଜାଣିଚ ତିନି ପକାର
ହୁଁ ତମେ ପୁରା ମାଷ୍ଟର ସେଫ୍ ନା
ନାଇମ ଏତେ ବି ନୁହଁ।
ହଁ ତିନି ପ୍ରକାର ଜାଣିଛ ଯଦି ମାଷ୍ଟରସେଫ୍
ତିନିପ୍ରକାର ମାନେ କଣ ଗୋଟେ ହଉଚି ଆମର ସବୁ ମୁଁ ପକେଇକି ମସଲା ଫସଲା
ଚିକ୍ ହଁ ହଁ ସେଇଟା ମୁଁ କହୁଥିଲି ହଁ
ଚିକେନ୍ ରେ ପିଆଜ ଫିଆଜ ପକେଇକି ଗୋଳେଇକି ଏକାଥରେ ପକେଇବ। ଏକାଥରେ ଘୋଡେଇବ ଏକାଥରେ ପାଣିବାହାରିଲା ଯାଙ୍ଗେ ରଖିଦବ ତାପରେ କସିବ କସିବ କସିବ ତାପରେ ହେଇଯିବ ସେଟା ଗୋଟେ ତମେ ଯେମିତି କହିଲ ସେଇଟା ଗୋଟେ ଆଉ ଗୋଟେ ପିଆଜ ଫାଷ୍ଟେ ଉଁ ତେଲ ପକେଇଦବ ତାପରେ ଯାହା ପକେଇବା କଥା ଗୋଲମରିଚ, ଡ଼ାଲଚୀନ୍, ଲଙ୍କା ପକେଇଦବ ଦେନ୍ ପିଆଜ ପକେଦବ ଦେନ୍ ଚିକେନ ପକେଦବ। ପାସ ହେବ ଦେନ୍ ନ ମସଲା ପକେଇବ ଦେନ ଟମାଟର ଆଳୁ ଆଉଟିକେ କଷିବ ଆଉ।
ଆରେ ମୁଁ ଟମାଟୋ କଣ ପାଇଁ କହିଲିନି କହିଲ?
ହୁଁ।
ମୁଁ ପୁରା ଗ୍ରାଇଣ୍ଡିଂ କରିଦେଇଥିଲି ତା ଭିତରେ।
ଓହୋ ସେଇଟା ଭୁଲି ଯାଇଥିଲ ଆଉ ପଚାରୁଥିଲା ଆଉ କଣ ଛାଡିଛି ବୋଲି ଆଉ। ବୁଝିପାରୁଛି।
ଆମ ବେଳେ ବି ଯଦି ପିଲାଙ୍କ ଭଳି ଏବେ ଯଦି ବହି ବାହାରନ୍ତା। କେମିତି କଣ ସବୁ ରେସିପି ହୁଏ। ତ ଆଉ ଟିକେ ଭଲସେ ଉପସ୍ଥାପନ କରିପାରନ୍ତି।
ଆଜି ନାନୀ ମତେ କହୁଥିଲା ନା କୋଉ କ୍ଲାସ ବହିରେ ଗୋଟେ ବାହାରିଛି। ଯଉ ଇଏ ଗୀତ ଗୁରା ପିଲାଙ୍କୁ କଉ ଗୀତ କେଜାଣି। ତିନିଟା ଗୀତ କଣ ଗୋଟେ କହୁଥିଲା ହଁ। ସେଗୁରା ପିଲାକୁ ଦେଖି ଶିଖେଇବ କଁ କହିବୁ। ଏମିତିଆ ସବୁ ବାହାରକୁ ଦେବେନି। ଆହେ ଦୟାମୟ କଣ ଗୋଟେ ଆଉ ଥିଲା ତା
ନାଇଁ ଆମେ ତମେ ନାହିଁ କୋଠ ଭୋଗ ଖିଆ।
ହୁଁ।
ସେଇଟା। କଣ ସବୁ ପିଲାମାନଙ୍କ ବହି ସବୁ ଇଏ ହେଇଗଲାଣି।
ସେୟା ବା। ହଁ ହଉ ନଲେଜ ରଖିଛ ତାହେଲେ ତମେ ଆଉ ଟିଚର ହବ ଆଉ।
କିଏ ଟିଚର ହେଇଛି କି? ଓ ଭଗବାନ କରନ୍ତୁ ଭଗବାନ କରନ୍ତୁ ତୁମ ତୁଣ୍ଡ ସୁତୁଣ୍ଡ ହଉ। ତମେ ବି ଉଁ ବହୁତ ଭଲ ଜବ କର ବହୁତ ଆଗକୁ ଯାଅ।
ଭଲ ଜବ ମାନେ କି ଜବ?
ହୁଁ ହୁଁ।
ମୋର ଜବ କରିବାର ଇଚ୍ଛା ନାହିଁ।
ହଁ ତମେ ଯାହାବି କର ପୁରା ସକ୍ସେସ୍ ପାଅ।
ହେଇ ଯାଉ ଠାକୁର ଙ୍କ ଦୟା।
ହେଇଯିବ ହେଇଯିବ।
ରଖୁଚି ତାହେଲେ?
ହୁଁ।
ଆଉ ଥରେ କରିବି ଆଉ।
ହୁଁ।